ହଁ ସେ ଗୋଟେ ଗୀତ ଟା ଶୁଣେଇଲୁ ତୋ ପୁଅର ଟିକେ।
ଜୟ ଜୟ ହେ ମହିଷାସୁର ବର୍ଦି
ହେଁ ହେଁ।
ଆଉ ଥରେ ବୋଲ। ନମ କରିଥିଲୁ ଆଉ ଥରେ ବୋଲୁନୁ। ଦିଦି ଦିଦି ଶୁଣିବ।
ହୁଁ। ହୁଁ ତାକୁ କହିବୁ ଆଲୋ ମୋର କଣ୍ଢେଇ ଗୋଟେ ଗୀତ ବୋଲିବ। ଆଲୋ ମୋର କଣ୍ଢେଇ।
ବୋଲ
ତାକୁ କହ ଆଲୋ ମୋର କଣ୍ଢେଇ ଗୀତ ବୋଲିବ। ଆଲୋ ମୋର କଣ୍ଢେଇ ଗୀତ ବୋଲିବ।
ଧନ ଆଲୋ ମୋର କଣ୍ଢେଇ ଧନ ଆଲୋ ମୋର କଣ୍ଢେଇ ବୋଲୋ। ନାଇଁ ତାର ଅଇଗିନ ଦିନ ଆଉ କିଛି ନାଇଁ। ସେ ଆଗକୁ ପଲେଇ ଆଇଚି ଶିଖିଛି ବା
ହଁ ହଁ ଭଲ ଯା ଆଉ ଯା ଆଉ ତିନି ବର୍ଷ ଛୁଆ ଏତେ ସୁନ୍ଦର ତିନି ବର୍ଷର ଛୁଆ ଏତେ ସୁନ୍ଦର ଗୀ
କଣ ହେଲା?
ନଖ ମୋଡ଼ି ହେଇଗଲା ଲୋ କଣ ହବ ଆଉ।
ନଖ ମରିଗଲା? କେମିତି ବା? ଆଁ ତୁ ଏଇ କରକୁ ଆସେନି ପଡି଼ଯିବୁ ଟି। କଣ ହେଲାକି କୋଉଠି ତୁ କୋଉଠି ଥିଲୁ କି?
ଖଟ ଉପରେ ତୋ ପୁଅ ଗୀତ ଶୁଣି ଶୁଣି ଏମିତି କୁଲହଳିତ ହେଇଗଲି ହେଲା
ହୁଁ।
ତୋ ପୁଅର ଗୀତ ଶୁଣି ହେଇଗଲି ହାତ ଟା ଟେକିକି ତଳକୁ ଇଏ କରିଦେଲି ହାତ ମୋଡି଼ ହେଇଗଲା।
ପଡି଼ଗଲୁ?
ତ ବାଟ ଚାଲୁଛି
ଆଁ।
ଆଁ।
ପଡିଗଲୁ ତୁ। ହଁ କହୁନୁ। ଅ ହଁ।
ହୁଁ ଆଉ ଗୋଟେ କଥା ଜାଣିଛୁ ଦେଇ?
କ ଣ କହୁନୁ। ହଁ ସେମିତି ସେମିତି କରିଦେଲୁ। କିନ ହେଲା? ଆଉ ହୁଁ ହୁଁ।
ନା କାଲି ଉଠିଲାନି ଭାରି କଷ୍ଟରେ ତେଲ ମାରିକି ଉଠିଲା।
ଓହୋ ମୁଁ ୟୁ ଟ୍ୟୁବ୍ ରେ ଦେଖିଥିଲି। ଏମିତିଆ କରୁଥୁଲ ତୁ ଅଟା ଟା ଅ ହଉଚି ଅଁ ଟିକେ ଉଁ କଣ ଟୋଟାଲ ଢ଼ଙ୍କସ ରେ ପାଣି।
ନାଇଁ ଢଙ୍କସର ପାଣି କରିନି ବା କାଦୁଆ କାଦୁଆ କରିଥିଲି ବା। ଅଟା ଚକୁଳି ଯେମିତି ମୋଟାଳିଆ ବହଳିିଆ ବହଳିିଆ ହୋଇ।
ହଁ ଆଉ ଟେ ଚକୁଳି ସେ ସେ ପୁର ଉପରେ ପକେଇକି ଗୋଳେଇ କରିଥାନ୍ତୁ ଭଲ ହେଇଥାନ୍ତା ତୋର ଉଠିଲାନି।
ମୋର ଉଠିଲାନି କାଲି ଆଜି ଅଇଛା ରଖିଲି ଯାଉଛି ଅଇଁଛା ଟିକେ କରି ଖାଇବି। ଦେଖିଆ କଣ ହଉଛି। ସେଇ ଅଇଁଛା ସନ୍ଧ୍ୟା ବେଳେ ଟିକେ ବା ଟିକେ କାଲି ବଳିଥିଲା ତା ଦେହରେ ଟିକେ ନାକୁରୁ ମାନେ ଡୋ ଟା।
ହ
ବୁଝିଲୁ।
ହୁଁ।
ଟିକେ କରିଆ ଆଉ ତାକୁ ବରା ଟାଇପ ର କରିବେ ମାନେ ଆଉ ବଡ କରିବେନି। ଛୋ-ଛୋଟ ଛୋଟ କରିବି ମତେ ବି ବହୁତୁ ସୁନ୍ଦର।
ତାର କଣ କହିଲୁ ଆଳୁ ଆଉ ଗାଜର ପରଟା।
ସୁନ୍ଦର ସମସ୍ତଙ୍କୁ ସେୟା ଭଲ ଲାଗେ।
ଆଳୁ, ଗାଜର ଟିକେ ପଡିବ ସିଝା ହବ। ଦେଖିକି କରିବୁ ଦେଖୁ ଦେଖୁ ଦେଖାଏ ଭଲ ଲାଗିବ ଆରେ ଆମେ ତ ଘରକୁ ଯିବୁନି। ରୋଗୀ ନାମ ହେଲା ନହେଲେ ବି ତୁ ସେ ତା ପାଇଁ ସେୟା ଥରେ କରିବୁ ଆଳୁ ପରଟା। ହ କିନ୍ତୁ ଯୋଉ କରନ ଯୋଉ କହୁଥୁଲୁ ଅଣ୍ଡଟାରେ ଯୋଉ କରୁନୁ।
ହଁ ବା ବ୍ରେଡ ର।
ହଁ ବେଡ ର।
ଓ ବ୍ରେଡ୍ ଅଣ୍ଡା ହଁ କରିବି ଆଉ ଆସନୁ ତୁ ଆସିଲେ କରିବି।
ହାଁ।
କଣ କି ସାପ କି ସାପ ଯେ?
ହଜ ହୁଁ
ଅ ହଁ ହାଲୋ ଏଇଠି ବା ଆମର ଏଇ ପାହାଚ ପାଖରେ ସାପ।
ଆଁ।
ନୂଆ ମା ଘର ପାହାଚ ପାଖେରେ ସାପ। ହୁଁ ଆଉ। ସେ ଛୋଟ ସାପ କେଜାଣି ଛୋଟ ସାପ କେଜାଣି କି ସାପ ଜଣାପଡିଲାନି।
ଆଉ?
ନା ପରା।
କଁ ତାଙ୍କ ଅନ୍ଧାର ସେଇଠି ତାଙ୍କ କବାଟ ନାହିଁନା ଦାନ୍ଦ କବାଟ?
ଦାଣ୍ଡ କବାଟ ଅଛି ତାଙ୍କର ଦାଣ୍ଡ କବାଟ ଅ ଅଛି ଯେ କିନ୍ତୁ ଉମ୍ ଉଁ
ମୁଁ ଆମା ସେମତି ଗଛ ଲଗାନ୍ତି?
ହଁ ବା ପୋଇ ଗଛ ପୋଇ ଗଛ ଏକା ଲଗେଇଚନ୍ତି ବା।
ନା ଛାତକୁ ସବୁ ଏଠି ସବୁ ଲାଗିିନଥାଏ ସବୁ ଫୁଲ ଆନା ସବୁ ଗଛ ସବୁ।
ହଁ ତାକୁ ସବୁ ଇଏ କରିଦେଇଚନ୍ତି ସେଥିରେ କିଛି ନାହିଁ ଆଉ। ସିଏ କିଛି ନାହିଁ ବା।
ଉଁ ହାତକୁ ବି ଲାଗିନଥିଲା?
ହଁ ଲାଗିଥିଲା ସିଏ କିଛି ନାହିଁ ଆଉ।
କୁଆଡ଼େ ଗଲା? ଓପାଡି ଦେଲେ?
ହଁ।
ହୋଉ ହୋଉ ଭାଇଙ୍କ ସ୍
ହେ ମାନେ ଖ ମାନେ ହଁ ବା ସେଇଆକୁ ଯୋଗାରି ଯିବା।
ଆଁ?
ବାପା କାଇଁ ବାରମ୍ବାର କଲ କରୁଚନ୍ତି? କେଜାଣି ଡିଷ୍ଟପ କରନ୍ତି ପା ଏଇ ବାପା।
ମୋର ବି ସେମତି। ବି ମୁଁ ଛାତ ଓପରେ ମୁଁ ନା ଗୋଟାଏ କାକୁଡି ଗଛ ଲଗେଇଥିଲି ହାଲୋ।
ହଁ ବା କୋହୁନୁ।
ଗୋଟେ କାକୁଡି ଗଛ ଲଗେଇଥିଲି ଗୋଟାଏ ଲଗେଇଥିଲି କାକୁଡି ଗଛ ହେଲା। ବାପା ଯୋଉଟା ଦେଇଥିଲେ ମତେ ଆଗେ ପମ୍ ବାରିରେ ଲଗେଇବା ପାଇଁ ନୁହେନା ବାପା ଯୋଉଟା ଦେଇନଥିଲେ
ହେ ବାପା କାହିଁ କଲ୍ କରୁଚନ୍ତି ଏଇ ତୁ ରଖିଦେ କାଟିଦେଲୁ ସିଆଡୁ ଟିକେ ସାଡୁ କାଟିଦେ।
ନା ରହୁ ରହୁନ ରହ ହେ ର।
ଆଁ?
ରହିଯା ରହିଯା।
ପାଟି କରିବେନି ଆଁ? ହାଲୋ। ହାଲୋ? କଣ କାହିଁକି? କୋଉଠି ପୋକ କି ପୋକ? ହାଲୋ?